ହ୍ୟାଲୋ
ହୁଁ
କଣ କରୁଛ?
ବସିଛି ଆଉ।
ଖାାଇଚ କି ନାହିଁ?
ହଁ ଏବେ ଖାଇକି ଆସିଲି ଆପଣ?
ହଁ ମୁଁ ସକାଳେ ଖାଇଥିଲି। କଣ ଖାଇଥିଲ ତମେ?
ହୁଁ ଆଜି ଖାଇଥିଲି ଭାତ ଆଉ ମାଛ ତରକାରୀ
ତ ଆ ହଁ ମୁଁ ଭାତ ଆଉ ଶାଗ ଭଜା ଆଉ କାଞ୍ଜି ତ ଚାଲ ଆମେ ଆମ ଟପିକ ଆରମ୍ଭ କରିବା
ହୁଁ ଚାଲ
ହୁଁ ତ ଆଜି ଆମେ ଆମ ଓଡିଶାର ବିଭିନ୍ନ ପାରମ୍ପରିକ ପର୍ବପର୍ବାଣୀ ବିଷୟରେ କଥା ହବା ତ ଆମ ଓଡିଶାର କୋଉ କୋଉ ପର୍ବ ବିଷୟରେ ତମେ ଜାଣିଛ?
ଓଡ଼ିଶାର ଏବେ ତ ଫାଷ୍ଟ ପରେ ଏବେ ତ ଆସୁଛି ରଜ
ହୁଁ
ତାପରେ ଦିୱାଲି ଅଛି। ଦୁର୍ଗା ପୂଜା, ଗଣେଶ ପୂଜା ସରସ୍ଵତୀ ପୂଜା
ହୁଁ
ଆଉ ବିଶ୍ଵକର୍ମା, ରାକ୍ଷୀ ପୂର୍ଣ୍ଣିମା
ହୁଁ
ଆଉ ସେ ସାବିତ୍ରୀ ବ୍ରତ ଏଗୁଡା ଆଉ
ରାକ୍ଷୀ ପୂର୍ଣ୍ଣିମା ପାଳନ କର
ଆଜ୍ଞା ଆମର ପାଳନ କରୁ
କେମିତି କଣ ପାଳନ କର?
ରାକ୍ଷୀ ପୂର୍ଣ୍ଣିମା ଆମର ଯେ ମାନେ ଭଉଣୀ ମାନେ ଆସିକି ଆମିତି ରାକ୍ଷୀ ବାନ୍ଧନ୍ତି
ହ କେତ ଭଉଣି
ମୋର ତ କହିବାକୁ ଗଲେ ନିଜର ଦୁଇଟା ଭଉଣୀ ଆଉ ମୋ ବଡ ବାପାଙ୍କର
ବି ଅଛନ୍ତି ଭଉଣି ଦି ଜଣ।
ଅ ତ ରାକ୍ଷୀ ବାନ୍ଧ ଏନ୍ତି ଭଉଣୀ ମାନେ ଭଉଣୀ ମାନଙ୍କୁ କିଛି ଗିଫ୍ଟ ଦିଅନ୍ତି କି ନାଇଁ?
ହଁ ପଇସା ଏବେ ତ କିଛି ଇନକମ ଖନିଲି, ପଇସା ଦଉଛି ଆଉ।
ହଁ, ଏ ଏମିତି ଖୁସି ରେ ଯାହା ବିି ଦବା କଥା ଭାଇ ଯେହେତୁ ଛୋଟ ଅଛ ତ ବଡ ହେଲେ ଦବ, ଏବେ ତି ଏଁ ଦବା କଥା ରାକ୍ଷୀ ବାନ୍ଧ କିଛି ତ ସେଇ ହିସାବରେ ଦବା କଥା ଆଉ।
ହୁଁ।
ହଁ। ଆଉ ଗାଁ ରେ ଗଣେଶ ପୂଜା, ମାନେ ଗଣେଶଙ୍କ ମୂର୍ତ୍ତି ବସାଇ ପାଳନ କର ଗଣେଶ ପୂଜା?
ହଁ ଆମେ କରୁଛୁ, ଆମର ଏବେ ପାଁ ପାଞ୍ଚ ବର୍ଷ ହବ ଏ ବର୍ଷ ଗଣେଶ ପୂଜାକୁ।
ତ ଗଣେଶଙ୍କ ମୂର୍ତ୍ତି ମାନେ କେମିତି ବସେଇ କେମିତି ପୂଜା କର?
ହୁଁ, ଗଣେଶଙ୍କ ମୂର୍ତ୍ତି ତ ଯୋଉଦିନ ଗଣେଶ ପୂଜା ସେଦିନ ନେଇକରି ବସିଥାଉ, ପାହାନ୍ଦୀ ବେଳୁ ନେଇକିରି ମଣ୍ଡପ ରେ ତାପରେ ପଣ୍ଡିତ ଆସନ୍ତି, ପୂଜା କରନ୍ତି, ତାଙ୍କେ ତାଙ୍କ ମନ୍ତ୍ର ପଢ଼ନ୍ତି।
ହୁଁ। ମୂର୍ତ୍ତି ନିଜେ ତିଆରି କର ନା, ମୂର୍ତ୍ତି ନିଜେ ତିଆରି କର ନା କିଣିକି ଆଣ? ଆଚ୍ଛା, ହଁ। ତାପରେ
ତାପରେ ତାଙ୍କ ମନ୍ତ୍ର ତାଙ୍କେ କଣ ପଢ଼ନ୍ତି, ମନ୍ତ୍ର ପଢ଼ି ସାରିଲା ପରେ ତାଙ୍କର ମୁହଁ ମୁଖ ଖୋଲାଯାଏ।
ହୁଁ।
ମୁଖ ଖୋଲା ହେଇ ସାରିଲା ପରେ ତାପରେ ଆଳତି, ଆଳତି, ଫୁଲମାଳ, ସେ ତାଙ୍କର ଛିଟ କନା ରାଗୁଡା, ସେରା କଣ କରାଯାଏ, ତାପରେ ତାପରେ ପୁଷ୍ପାଞ୍ଜଳି ଦେଇ ସମାପ୍ତ ହେଇଯାଏ ସେଟେ, ହୁମ ହୁମ ହେଇ ସାରିଲା ପରେ ସମସ୍ତ ହେଇଯାଏ ଗଣେଶ ପୁଜା ତାପରେ ଭୋଗ ବାଣ୍ଟନ୍ତି।
ଭୋଗରେ କଣ କଣ ବାଣ୍ଟ, ହଁ ଚୁଡା ହଁଷା ଆଉ?
ଚୁଡ଼ା, ଚୁଡ଼ାସାଁ, ବୁନ୍ଦି ନଡ଼ିଆ, କଦଳୀ, ଏ ଏଗୁଡ଼ାକ ଆଉ।
ହଁ, ଆଉ ବିସର୍ଜନ କର, କେତେ ଦିନ ପରେ ବିସର୍ଜନ କର?
ବିସର୍ଜନ ସେମିତି, ସେମିତି ନଥାଏ। ଆମେ ଚାହିଁଲେ ହେଲେ ଦଶ ଦିନ ରଖିଥାଉ, ଏମିତି ବାର ଦେଖିକିରି ଆଉ।
ହଁ। ଉଁ ବିସର୍ଜନରେ ତ ଡିଜେ ବଜେଇକି ଭସାଣି କରିଥିବ?
ହଁ।
ହୁଁ ସେତେବେଳେ ବହୁତ ମଜା ହଉଥିବ?
ହଁ ବହୁତ ମଜା।
ଅ ଏମିତି ଦେଖିବାକୁ ଗଲେ ହଁ।
ହଁ କୁହନ୍ତୁ।
ବ
ମୁଁ କହିଲି ବିସର୍ଜନ ଦିନ ମଜା ତ ଲାଗେ ହେଲେ ବି ଦୁଃଖ ଟିକେ ଥାଏ ବାପା। ବାପା ଆଉ ଥରେ ବର୍ଷଟେ ୱେଟ୍ କରିବାକୁ ପଡ଼ିବ ବାପାଙ୍କୁ।
ହଁ। ତ ଏମିତିରେ ଦେଖିବାକୁ ଗଲେ ଗଣେଶ ପୂଜା ହଉଛି ଆମର ଏକ ପାରମ୍ପାରିକ। ପର୍ବ ଇଏ ମାନେ ବର୍ଷକୁ। ଥରେ ଆମେ ଗଣପତି ବାବାଙ୍କୁ। ଆମ ମାନେ ଗାଁକୁ ଆସିବା ପାଇଁ ଅନୁରୋଧ କରିବା ସହିତ। ବିସର୍ଜନ ଦିନ। ତାଙ୍କୁ ଆର ବର୍ଷକୁ ଆସିବା ପାଇଁ ଅ ଅନୁରୋଧ କରି ତାଙ୍କୁ ବିସର୍ଜନ କରି। ଜଳରେ ଏବଂ ମୁଁ। ମୁଖ୍ୟତଃ ଏହା ଗାଁ ରେ ଆଉ ଆମର ସ୍କୁଲ୍‌। କଲେଜ ନହେଲେ ଗାଁ ରେ ଥିବା କୋଚିଂ ରେ ହୋଇଥାଏ। ଯେହେତୁ ମାନେ ଗଣେଶ ହଉଛନ୍ତି ଆମର ବିଦ୍ୟାଦାତା। ମାନେ ପ୍ରଥମ ପୂଜ୍ୟ ଶ୍ରୀ ଗଣେଶ ମାନେ। ଅ ବିଦ୍ୟାର ଠାକୁର ତ ସେ। ସେଥିପାଇଁ ପିଲାମାନଙ୍କ ମନରେ ଈଶ୍ୱରଙ୍କ ପ୍ରତି। ଭକ୍ତି ଭାବ ଆଣିବା ପାଇଁ ଏଇ ସବୁ ପାଳନ କରାଯାଇଥାଏ ଗଣେଶ ପୂଜା ତା ସହି। ତ ପିଲାମାନେ କେମିତି ଆମ ପାରମ୍ପାରିକ ପରମ୍ପରାକୁ ଅନୁସରଣ କରିବେ। ଏବେ ଯେହେତୁ ସମାଜ ଆଗେଇ ଆଗେଇ ଚାଲିଛି ଜେନେରେସନ୍ ଏବେର ପିଲାମାନେ। ଭଗବାନଙ୍କ ଉପରେ ବିଶ୍ଵାସ କରୁନାହାନ୍ତି ତ ଏଇ ପୂଜା ମାଧ୍ୟମରେ ହଉ। ଅଳ୍ପ କେତେ ସମୟ ପାଇଁ ପିଲାମାନେ ଭଗବାନଙ୍କ ଉପରେ ବିଶ୍ବାସ କରିବେ। ଆଉ ଏହା ଦ୍ଵାରା ପୂଜା ପାଠ କରାଯାଇଥାଏ ତା ସହିତ କିଛି ସମୟ ପାଇଁ ପିଲାମାନେ। ନିଜ ଜୀବନକୁୁ ଉପଭୋଗ କରନ୍ତି। ମାନେ ଯେତେବେଳେ ଭସାଣି ହୁଏ ସେତେବେଳେ ଡିଜେ ଆଣା ଯାଏ। ଗାଁ ରେ ନାଚ କରି କରି ଭସାଣି କରାଯାଏ ବିସର୍ଜନ କରାଯାଏ ମଧ୍ୟ। ମାନେ ଉ ଯେହେତୁ ତମେ ଗାଁ ରେ କରୁଛ ତ ଆଉ। ଆମ ଗାଁରେ ଯୋଉ ହଉଛି ଆମ ଗାଁରେ ପୁରା ବଡ ମୂର୍ତ୍ତି ବସୁଛି। ତ ପୁରା ସେଇ ଯୋଉଠି ବସାନ୍ତି ମା ମାନେ ଗଣେଶଙ୍କୁ ସେଇ ଜାଗା ଚାରିପଟ। ମାନେ ଟେଣ୍ଟ ବାନ୍ଧନ୍ତି ଉପରେ ତା ସହିତ ତଳେ ଆମର ଷ୍ଟ୍ରେଚ୍ ପକାଯାଏ। ଫୁଲରେ ଡେକୋରେସନ୍ କରାଯାଏ। ଏବଂ ଯେତିକି ଦିନ ରଖାଯାଏ ସାତ ଦିନ ଆଠ ଦିନ ଦଶ ଦିନ ସେତିକି ଦିନ ଗାଁରେ ଭୋଗ ବଣ୍ଟାଯାଏ ଯେମିତି। ଯେକ କି କୋଉ ଦିନ ଲଡୁ କୋଉ ଦିନ ହାଲୁଆ କୋଉ ଦିନ ଉପମା କୋଉ ଦିନ କ୍ଷୀରି। କୋଉ ଦିନ ରସଗୋଲା ଏମିତି ସବୁ ବଣ୍ଟାଯାଏ ପ୍ରସାଦ ଭାବରେ। ଆଉ ଭସାଣି ଦିନ ବଡ ଡିଜେ ଆସେ। ଗାଁ ର ପୁଅପିଲା ମାନେ ଭସାଣି ରେ ନାଚି ନାଚି। ଅ ଗଣେଶଙ୍କୁ ନେଇ ବିସର୍ଜନ କରନ୍ତି। ଏବଂ ଗଣେଶଙ୍କୁ ପୁରା ଭଲ ଯୋଉଠି ପାଣି ଥିବ ଭଲ ନଦୀରେ। ବହୁତ ଦୂରକୁ ନେଇକି ଗଣେଶଙ୍କୁ ବୁଡାନ୍ତି ଏବଂ ଆ। ସେଦିନ ମାନେ ଭସାଣି ଦିନ ଗଣେଶ ମହାପ୍ରଭୁଙ୍କୁ ଏହା କହନ୍ତି କି। ଅ ହେ ପ୍ରଥମ ପୂଜ୍ୟ ଶ୍ରୀ ଗଣେଶ। ଆମର ଯଦି କିଛି ଭୁଲ୍ ହୋଇଛି ତ ଆମକୁ କ୍ଷମା କରିଦବ। ଏବଂ ଆର ବର୍ଷକୁ ପୁଣି ଆମ ଗାଁକୁ ଆସିବ। ତ ଏମିତି କିଛି ପ୍ରାର୍ଥନା କରି ସେମାନେ ଗଣେଶ କ ବିସର୍ଜନ କରିଥାନ୍ତି। ତ ଆଉ ଆଉ ଜନ୍ମାଷ୍ଟମୀ ପାଳନ ହୁଏ।
ଜନ୍ମାଷ୍ଟମୀ ହଁ ପାଳନ ହୁଏ ଯେ ମୋଠୁ ବଡ଼ ତ ଅଛନ୍ତି ସେମାନେ ପାଳନ କରନ୍ତି। ମେ ମୋତେ ସେ ବିଷୟରେ କିଛି ଜଣା ନାହିଁ।
ହଁ। ଜନ୍ମାଷ୍ଟମୀ ମୁଖ୍ୟତଃ ଶ୍ରୀକୃଷ୍ଣଙ୍କ ଜନ୍ମ ହେଇଥିଲା ଜନ୍ମାଷ୍ଟମୀ ଦିନ। ତ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ସବୁଦିନ ପାଇଁ ମାନେ ଚିରଦିନ ପାଇଁ ମନେ ରଖିବା ପାଇଁ ଏହାକୁ ଜନ୍ମାଷ୍ଟମୀ ବୋଲି କୁହାଯାଏ ଅ ତ ଏହି ଦିନ ରାତି ବାରଟାରେ। ଅ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିଙ୍କୁ ବସାଯାଏ। ଏହା ମୁଖ୍ୟତଃ ଗୌଡ ମାନଙ୍କର ପର୍ବ ଯେହେତୁ ଶ୍ରୀକୃଷ୍ଣ। କୃଷ୍ଣ ଗୌଡ଼ ଘରେ ଜନ୍ମ ନେଇଥିଲେ ତ ଅଧିକ ମାନେ ଯେମିତି ସେମ ମା। ମହାଣ ମାନଙ୍କର ପର୍ବ ହଉଛି ବିଶ୍ଵକର୍ମା ପୂଜା। ଠିକ ସେମିତି ଗୌଡ ମାନଙ୍କର ଜନ୍ମାଷ୍ଟମୀ ବହୁତ ବଡ ପର୍ବ ହେଇଥାଏ। ସେଦିନ ବାରଟା ରାତିରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବସାନ୍ତି। ଏବଂ ଉପବାସ କରିଥାନ୍ତି ସେମାନେ। ଅ ମୂର୍ତ୍ତି ବସେଇ ବାରଟା ରାତିରେ ପୂଜା କରିଥାନ୍ତି ଶ୍ରୀକୃଷ୍ଣଙ୍କୁ ଆହୁଆଁ କରନ୍ତି। ଅ ତା ସହିତ ସେଇ ଜାଗାକୁୁ ବାଲଗୋପାଳ କ ଉ ଫୁଲରେ ସଜେଇଥାନ୍ତି ଯୋଉଠି ମାନେ ପେଣ୍ଡାଲ ମାନେ ଯୋଉ ମଣ୍ଡପରେ ବସେଇଥାନ୍ତି ସେଇ। ସେଟାକୁ ବି ବହୁତ ସୁନ୍ଦର ଭାବରେ ସଜେଇଥାନ୍ତି। ଆଉ ବାଲଗୋପାଲଙ୍କର ପ୍ରିୟ ମାଖନ। ଆଉ ଆମର। ଅ ବାଲଗୋପାଲଙ୍କର ମାଖନ ଆଉ ଲବଣୀ ଏଇ ସବୁ ଅ ପୂଜାରେ ଲଗାଯାଏ। ଏବଂ। ଆ ସେଦିନ ତ ଶ୍ରୀକୃଷ୍ଣଙ୍କ ଯୋଉମାନେ ଜନ୍ମାଷ୍ଟମୀ ପୂଜା କରନ୍ତି ସେମାନେ କୋଉ ବାସ। ଛନ୍ତି ଆଉ ଯୋଉମାନେ ଯୋଉମାନଙ୍କର ଗଉଡ ଘରେ ସେମାନଙ୍କ ଘରେ ବିଭିନ୍ନ ପ୍ରକାର ପିଠା ପଣା କରାଯାଏ। ଆଉ ଯେହେତୁ ଜନ୍ମାଷ୍ଟମୀ ସେଦିନ ଛୋଟ ପିଲାମାନଙ୍କୁ। କୃଷ୍ଣ ବେଶ କରାଯାଏ ଏବଂ ଛୋଟ ପୁଅ ଝିଅ ମାନଙ୍କୁ କୃଷ୍ଣ ରା ଅଧ୍ୟାବେସ କରାଯାଏ ଏବଂ। ଉଁ ଗାଁ ରେ ଚାରିଆଡେ ବୁଲା ଯାଏ ଏବଂ ଏହି ଦିନ। କୃଷ୍ଣଙ୍କର ମାନେ ଗୁଣଗାନ କରାଯାଏ ବାସୁଦେବ ଶ୍ରୀକୃଷ୍ଣ। ତାଙ୍କର ଗୁଣଗାନ କରାଯାଏ ଏବଂ ଗାଁରେ ଭାଗବତ ଗୀତା ପଢାଯାଏ। ଏମିତି କିଛି ପାଳନ କରାଯାଏ। ତ ଏଥିରୁ ଯେହେତୁ ଶ୍ରୀକୃଷ୍ଣ ଆମକୁ ବହୁତ। ବା ମାନେ ମହାଭାରତରେ ବହୁତ ଶିକ୍ଷା ଦେଇଛନ୍ତି। ଏମିତି ବହୁତ କିଛି ରହିଛି ତ
ଆମକୁ ଏଇଥିରୁ ବହୁତ କିଛି ଶିଖିବା ମିଳିଥାଏ ତ ଆମର ଟାଇମ ହେଇଯାଉଛି ମୁଁ ବି ରଖୁଛି।
ଆଜ୍ଞା।